ହ୍ୟାଲୋ।
ଆଜ୍ଞା ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ ଆପଣଙ୍କୁ ବି ଆପଣଙ୍କ ଦିନ ସୁୁଭମୟ ହଉ।
ଆଜ୍ଞା ଧନ୍ୟବାଦ ବନ୍ଧୁ ଶୁଭମୟ ହେଇନି ବନ୍ଧୁ ସହ ଆଜି ସକାଳୁ ମଧ୍ୟ ଦିନଟି ଖରାପ ଯାଉଛି ବୁଝିଲେ।
ଉ ହୁଁ।
ଆଜି ଆପଣ ଜାଣିଛନ୍ତି ମୌସୁମୀ ଛୁଇଁଲା ବୁଝିଲେ କାଲି ପଥମ ବର୍ଷା ହେଲା। ଯାହା ଫଳରେ ବୁଝିଲେ ଆମ ଘରେ ଏକ ବଡ ଉ ତମ୍ପ ସାପଟି ପଶିଯାଇ ବୁଝିଲେ
ହୁଁ।
ଆମ ଆମେ ତାକୁ ଗୋଡାଇ ଦେଇଥିଲୁ ବୁଝିଲେ ଫା ପ୍ରଥମ ଥର ଆମେ ତାକୁ ଗୋଡାଇ ଦେଲୁ ଯାହା ଫଳରେ କି ସେ ଆମ ଘରେ କାହାର କୌଣସି ପ୍ରକାର କ୍ଷତି ପହଞ୍ଚାଇ ପାଇଲାନି ବୁଝିଲେ।
ଆଜ୍ଞା।
ସେ ଆମର ଏକ ଗାଈକୁ ସେ ଦଂଶନ କରିଦେଇ ଚି ଯାହା ଫଳରେ ଆମ ମନ ବହୁତ ଦୁଃଖ। ଏବଂ ଆମେ ଡାକିଛୁ ଆମ ଗୋରୁ ଡାକ୍ତରକୁ ଡାକିଛୁ ବୁଝିଲେ ସେ କିନ୍ତୁ କ ବହୁତ ପ୍ରକାର ଇଞ୍ଜେକ୍ସନ ଦେଲାଣି ହେଲେ କହୁଛନ୍ତି ସବୁ ଈଶ୍ଵରଙ୍କ ଇଚ୍ଛା ଏବେ ଆମେ ଆଉ କି କିଛି କରିପାରିବୁନୁ ଆମେ ତ ଦେଇଛୁ ଇଞଜେକ୍ସନ ଯଦି ଲାଭ ଦାୟକ ହେଇଗଲା ତାହେଲେ ଠିକ ଆମେ ତ ଆଜ୍ଞା ସଠିକ ସମୟରେ ଟିକେ ଜାଣି ପାଇଲୁନୁ ବୁଝିଲେ। ଆମର ସିନା ଆଜ୍ଞା ଶବ୍ଦ ଅଛି ଆମେ କହିଦଉଛୁ ବାପା ବୋଉ କୁ କି ଆଜ୍ଞା ଆମକୁ କଣ କାମୁଡ଼ି ଦେଲା। ସେ ତ ଆଜ୍ଞା କିଛି କହିପାରିବେନି ଆମେ ଦେଖିଲୁ ସେ ପଡି ଯାଇଥିବାରୁ ତାପରେ ଦେଖିଲୁ ଯେ ତା ଅ ଗୋଡ ପାଖରେ ଦୁଇଟି ଚିହ୍ନ ଅ ଚି ଆମେ ଭାବିଲୁ ଯେ ଆମ ଘରୁ ଯୋଉ ସାପଟି କାଲି ବାହାରିଛି ସେଇ ସାପଟି ମଧ୍ୟ ଅ ତାକୁ ବ ଦଂଶନ କରିଛି ସେଥିପାଇଁ ବନ୍ଧୁ ମନ ଦୁଃଖ କଣ କରିବୁ ବନ୍ଧୁ କୁହ।
ଓ ହୋ। ନାଇଁ ମୁଁ ଏ ବିଷୟରେ ଜାଣିନି ମୁଁ ଆପଣଙ୍କୁ ପ୍ରଶ୍ନ ପଚାରୁଛି ଯଉ ଗୋଟେ କଥା କହୁଛି ଶୁଣନ୍ତୁ ଆପଣ ଏବେ ଜାଣିଛନ୍ତି ନା ବର୍ତ ମାନ ଆମର ବିଶ୍ୱକପ୍ ହେଉଛି ଫୁଟବଲର।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଫୁଟବଲ୍ ବିଶ୍ୱକପ୍ ହେଉଛି ବିଗତ ପନ୍ଦର କୋଡ଼ିଏ ଦିନ ହେବ ଆରମ୍ଭ ହେଲାଣି ବୁଝିଲେ କି। ଏହା ଯୁକ୍ତ ରାଷ୍ଟ୍ର ଆମେରିକାରେ ଏହା ଅନୁଷ୍ଠିତ କରାଯାଉଛି। ଆଉ ଏବଂ ମେକ୍ସିକୋ ଦେଶରେ ଦୁଇଟି ଆଜ୍ଞା। ତିନୋଟି ଦେଶ ହୁଁ। ତ ସେଥିରେ ଆର ଆୟୋଜନ ହେଇଛି ଅଠଚାଳିଶଟି ଦେଶ ତା ଦେହରେ ପ ତିଯୋଗିତାରେ ଭାଗ ନେଇଛନ୍ତି ବୁଝିଲେ କି। ସେଥିମଧ୍ୟରୁ ତିନି ସେଇ ଅଠଚାଳିଶଟି ଦେଶକୁ ଏବଂ ବାର ତିରି ବାର ଚଉ ଚତିଶ ବାରଟି ଗ୍ରୁପ ରେ ବିଭାଗ ବିଭକ୍ତ କରାଯାଇଛି ବୁଝିଲେ କି।
ଆଜ୍ଞା ଆଜ୍ଞା ଆଜ୍ଞା କହୁନାହାନ୍ତି ଶୁଣୁଛି ବା।
ହୁଁ ପ୍ରତି ଗ୍ରୁପ ରେ ଚାରୋଟି ଲେଖ ଖାଏ ଦେଶ ରହୁଛନ୍ତି ବୁଝିଲେ ତ ପ୍ର ପ୍ରତି ଗ୍ରୁପ ସହ ସମସ୍ତେ ଗୋଟେଏ ଗୋଟେଏ ଖେଳିବେ ପ୍ରତିଯୋଗିତା ଖେଳିବେ। ତ ଯୋଉ ପ୍ରଥମ ସେ ଗ୍ରୁପ ର ପ୍ରଥମ ଦୁଇଟି ଦଳ ମାନେ ମୁଖ୍ୟ ବତିସି ଦଳ ଭିତରେ ଯିବେ ଏବଂ
ଆଜ୍ଞା।
ଆଉ ଯୋଉ ମାନେ ବାରଟି ରହିଲେ ନା ବାର ଦିନେ ଚବିଶଟି ହେଇଗଲା। ତାପରେ ଯୋଉ ଆଠଟି ଦଳ ଯିବେ ଯୋଉ ଆଠଟି ରହିଯିବେ ଟିମ୍ ରହିଯିବେ ସେ ସେମାନେ ଯ ତା ତିନି ଭାଗରେ ରହିବେ ସେମାନେ ସବୁ ଯିବେ। ତ ଏବେ ଆମର ବତିଶଟି ଦଳ ଆମର ଠିକ ହେଇଯାଇଛି ଯୋଉ ଦଳ ଖେଳିବେ। ତ ଅଲ ମାନେ ଆଗ ବିଭାଗରେ ତେଣୁ ସେଥିରେ କାଲି ଆମର ଥିଲା ଏବଂ ଜର୍ମାନୀ ଏବଂ ଗୋଟିଏ ଦଳ ଥିଲା। ଯଉଥିରେ କି ଆଇ ଜର୍ମାନୀ ହାରିଗଲା। ଏବଂ କାଲି ରାତିରେ ଆଉ ଏକ ମ୍ୟାଚ୍ ଥିଲା ବୁଝିଲେ କି? ଯାହା ଥିଲା ଜାପାନ୍ ଏବଂ ବ୍ରାଜିଲ୍ ମଧ୍ୟରେ। ଜାପାନ୍ ବ୍ରାଜିଲ୍ ହେଲା ବିଶ୍ବକପ୍ ର ସବୁଠାରୁ ସଫଳ ବିଶ୍ୱ ଫୁଟବଲ୍ ସ ସବୁଠୁ ସଫଳ ଟିମ୍ ବୁଝିଲେ ନାଁ ସିଏ ପା ପାଞ୍ଚଟି ବିଶ୍ଵକପ୍ ଜିତିଛି ଏଇ ଯଉ ଫୁଟବଲ୍ ର ତ ତାଙ୍କୁ ପ୍ର ପ୍ରଥମେ ପ୍ରଥମ ହୁଁ ହାପରେ ଜର୍ମାନୀ ଏକ ଗୋଲ୍ କରିଦେଇଥିଲା ଯାହା ଦ୍ଵାରା ସେ ଆଗେରେ ଥିଲେ କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟରେ ବ୍ରାଜିଲ୍ ଭଲ ଖେଳ ଦେଖେଇକି ଦୁଇଟି ଗୋଲ କରିଦେଇଥିଲେ। ଯାଆ ଦ୍ଵାରା ସେମାନେ ଜିତି ଯାଇଥିଲେ ଏବଂ ଜାପାନ୍ ହାରି ଯାଇଥିଲା। ବୁଝିଲେ ମୋ କହିବା କଥା କି ଉଁ ଉଁ ଗୋଟେ ଇ ଦି ଦିନରେ ଯୁକ୍ତ ରାଷ୍ଟ୍ର ଆମେରିକା ଭଳି ଦେଶରେ ଦୁଇଟି ଦଳ ବାହାରିଲା ଯା ହାରିଗଲା ଯାହାକି ଜର୍ମାନୀ ଏବଂ ଜାପାନ୍ ଏହା ମଧ୍ୟ ପୂର୍ବରୁ ହେଇଛି ବୁଝିଲେ କି ସେ କେବେ ହେଇଛି ପ୍ରଥମ ବିଶ୍ଵଯୁଦ୍ଧରେ ଏହା ଅନୁଷ୍ଠିତ ହୋଇଥିଲା ବୁଝିଲେ କି ସେଇ କ କଥା ମୋର ମନେ ପଡିଗଲା ଯଉ ହେଇ ଯଉ ନାଇଁ ମୁଁ ଆପଣଙ୍କୁ ଏଇ ବିଶ୍ଵକପ୍ ବିଷୟରେ ଟିକେ କହୁଥିଲି ଆପଣ ଦେଖନ୍ତି ବିଶ୍ଵକପ୍।
ନାଇଁ ବନ୍ଧୁ ମୁଁ ଦେଖେନି ମୁଁ କି ଭଳି ଆଜ୍ଞା କ୍ରିକେଟ୍ ଖେଳଟି ଭଲ ପାଏ ବୁଝିଲେ? ମୁଁ ନ ଦେଖିବାର ଏକ ନିର୍ଦ୍ଦିଷ୍ଟ କାରଣ ଅଛି ତାହା ହେଲା ଆମ ଦେଶ ଭାରତ ସିଏ ମଧ୍ୟ ସେ ବିଶ୍ବକପ୍ ରେ ଖେଳୁନାହିଁ ବୋଲି ମତେ ଟିକେ ଭଲ ଲାଗୁନାହିଁ ବୁଝିଲେ କାରଣ ମୁଁ ଚାହେଁ ମୋ ଭାରତ ସବୁଆଡେ ଖେଳୁ ବୁଝିଲେ ଏବଂ ସବୁଆଡେ ମୋ ଭାରତର ଚର୍ଚ୍ଚା ହେଉ। ହେଲେ ସେଥିପାଇଁ ଆଜ୍ଞା ମୁଁ ମୋ ମନରେ ଗୋଟେ ଏକ କଥା ଭାବିଚି ଯଦି ମୋ ଭାରତ ଖେଳୁନାହିଁ ତାହେଲେ ମୁଁ ସେ ଖେଳ ଦେଖିବି ନାହିଁ କିନ୍ତୁ ଆପଣଙ୍କ କଥାରୁ ଜଣା ପଡୁଛି ଆପ ଆପଣ ମଧ୍ୟ ବିଶ୍ବକପ୍ ରୁ ବହୁତ୍ ଭଲ ଭାବରେ ମୋ କଥା ଜାଣିଛନ୍ତି। ତ ବନ୍ଧୁ ଆପଣଙ୍କୁ ଏକ ପ୍ରଶ୍ନ ପଚାରୁଚି ଆପଣଙ୍କର ପ୍ରିୟ ଖେଳାଳି କିଏ? ଫୁଟବଲ୍ ବିଶ୍ବକପ୍ ର।
ମୋର ପ୍ରିୟ ଖେଳାଳି ହେଲା ବୁଝିଲେ କି ହାଲୋ ମୋର ହେଲା ମୋର ସେମିତି ମାନେ ଏକ ନିର୍ଦ୍ଦିଷ୍ଟ ପ୍ଲେୟାର ନାହାନ୍ତି ତ ଯେହେତୁ ଆମ ଦେଶର ଖେଳାନ୍ତି ମୋର ଆମ ଦେଶରୁ ପ୍ରିୟ ଖେଳାଳି ହେଲା ସୁନୀଲ୍ ଛେତ୍ରୀ ଅଛନ୍ତି ଜଣେ। ନାମକ ସେ ଆମ ଫୁଟବଲ୍ ଭାରତୀୟ ଫୁଟବଲ୍ ର ନିର୍ଦ୍ଦେଶକ ବା କ୍ୟାପଟେନ୍। ସିଏ ଭଲ ଲାଗନ୍ତି ଏବଂ ବିଶ୍ଵରେ ମୋର ଏକ ଏବେ ଗୋଟେ ନୂଆ ପିଲାଟେ ଆସିଚି ବୁଝିଲେ କି ତାକୁ ସତର ବର୍ଷ। ସେ ଏବେ ବିଶ୍ବକପ୍ ରେ ସାରା ବିଶ୍ଵରେ ତା ନାମ ହଲଚଲ ସୃଷ୍ଟି କରିଛି। ତା ନାଁ ହେଲା ଏକ ଭଲ ଖେଳାଳି ସିଏ ତାକୁ ସତର ବର୍ଷ ସିଏ ବହୁତ୍ କମ୍ ବ ସରୁ ଏତେ ବଡ଼ ଷ୍ଟେଜରେ ଯାଇ ଖେଳି ପାରିଚି ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ ଜନିତ କରିଚି। ଯାହାଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହେଇଚନ୍ତି। ଏବଂ ଲୋକମାନେ ମଧ୍ୟ ତାଙ୍କୁ ବହୁତ୍ ପ୍ରଶଂସା କରୁଚନ୍ତି ବନ୍ଧୁ ତମେ ଜାଣିଛନ୍ତି? ଫୁଟବଲ୍ ଖେଳ ସାରା ବିଶ୍ବପ୍ରସିଦ୍ଧ ଏବଂ ସବୁ ଦେଶର ଲୋ ଲୋକ ଏଇ ଖେଳକୁ ଖେଳିଥାନ୍ତି କାରଣ ଏ ଏଇ ଖେଳ ହେଲା ଗରିବ ମାନଙ୍କର ଖେଳ। ଆକୁ କୁହାଯାଏ କାରଣ ଏହା ଧେରେ ଏତେ ସଂସଧନ ଦରକାର୍ କାର ନାହିଁ ବୁଝିଲେ ନାଁ? ଗୋଟାଏ ବଲ୍ ରେ ତା ଧେରେ ବାଇଶ ରୁ ତିରିଶ ଜଣ ବ୍ୟକ୍ତି ଭଲସେ ହିଁ ଖେଳିପାରିବେ ଏବଂ ଯୋଉଠି ନାହିଁ ସେଇଠି ମଧ୍ୟ ଖେଳିପାରିବେ। କାରଣ ଦେଖନ୍ତୁ। ଯଦି ଆପଣ କ୍ରିକେଟ କଥା କୋହୁଚନ୍ତି ତ ତା ଦେହେରେ ବୋହୁତ କିଛି ଜିନିଷ ଦରକାର। ଯେପରିକି ବ୍ୟାଟ୍ ଦରକାର। ବଲ୍ ଦକାର ସୁ ୱିକେଟ ଦରକାର ବୁଝିଲେ କି ଏବଂ ଅନ୍ୟାନ୍ୟ କିଛି ଉପକରଣ ଅଛି ଏବଂ ଗୋଟେ ଭଲ ଜାଗା ଦରକାର ଖେଳିବା ପାଇଁ ବୁଝିଲେ ନା। ତେଣୁ ଆବଂ ଖେଳ ଅଛି ଗୋଲଫ୍ ଟେନିସ୍ ଏଇ ପାଇଁ ଅଧିକ ସଂସାଧନ ଦରକାର। ଯାହାକି ଏକ ସାଧାରଣ ବ୍ୟକ୍ତି ବା ଗରିବ ବ୍ୟକ୍ତି ଖେଳନ୍ତି ନାହିଁ କିନ୍ତୁ ଫୁଟୁବଲ। ବୋହୁତ ଗରିବ ଗରିବ ଦେଶ ମଧ୍ୟରେ ବି ଦେଖିବାକୁ ମିଳଛି ଏହାର ଚାହିଦା ବୋହୁତ ଅଧିକ ଯେପରି ଘାନା କୋରେସିଆ। ଏହିଭଳି ଦେଶ ବୋହୁତ ଫୁଟୁବଲ୍ ଖେଳୁଚନ୍ତି। ଯାହାଦ୍ଵାରା ଆମ ଦେଶରେ ମଧ୍ୟ ଏତେ ଖେଳ ଫୁଟୁବଲର ପ୍ରେମୀ ଦେଖା ଯାଉ ନାହିଁ ଏହାର ସମସ୍ତର ଅଭାବ ଯୋଗୁ ମୋ ମନ ଟିକେ ଦୁଃଖିତ ହୋଉଛି ଏ ବିଷୟରେ ବୁଝିଲେ।
ବୁଝିଲୁ ବନ୍ଧୁ ଆପଣ ଯାହା କହିଲେ ମତେ ବୋହୁତ ଆପଣଙ୍କ କଥା ନିର୍ଦ୍ଧାରିତ ଭାବରେ ଶୁଣିବାକୁ ବୋହୁତ ଭଲ ଲାଗିଲା ବୁଝିଲେ ବନ୍ଧୁ। ଆପଣ ବୋହୁତ କିଛି ଜାଣିଛନ୍ତି ଖେଳ ବିଷୟରେ ଏସବୁ ଦେଖି ମାନେ ଏମିତି ବୋହୁତ କମ୍ ଲୋକୋ ଅଛନ୍ତି ଯିଏ କି ଆ ମାନେ ବିଶେଷ ତ କ୍ରୀଡ଼ା ଓପୋରେ ଅ ଧିକ ଲୋକୋ ଜାଣିନାହାନ୍ତି ଆପଣ ମଧ୍ୟ ଏକ ବନ୍ଧୁ ମୋର ଯେ କିି ସବୁ ବିଷୟରେ ଜାଣିଚନ୍ତି। ଆପଣଙ୍କ ସହ କଥା ହେଲେ ମତେ ଏଇଥିପାଇଁ ଭଲ ଲାଗେ। ଆପଣଙ୍କ ସୂଚନା ଏକ ବିଶେଷ ସୂଚନା ଥାଏ ଆପଣଙ୍କ ଉପଦେଶ ଏକ ଭଲ ଉପଦେଶ ଥାଏ ବୁଝିଲେ କି ଆପଣଙ୍କ ବ୍ୟବସାୟ ମୁଣ୍ଡ ତାହା ମଧ୍ୟ ଏକ ଭଲ
ବ୍ୟବସାୟ ର ପରିଚୟ ମତେ ଦିଏ ବୁଝିଲେ।
ନାଇଁ ଏତେ ତାର ନାଇଁ ନାଇଁ ଏତେ ଆପଣ ଏତେ ମତେ ଟେକନ୍ତୁ ନାଇଁ ମୁଁ ଗଳି ପଡ଼ିବି ତଳେ।
ନାଇଁ ଆଜ୍ଞା ସତ କଥା ଯାହା କହୁଛି ଆପଣଙ୍କଠୁ ଯାହା ଶିଖିଚି ବୋହୁତ ଖୁସି ନାଗେ। ଯାହା ଫଳରେ ମତେ ଆପଣଙ୍କ ସହ କଥା ହେବାକୁ ବୋହୁତ ଭଲ ମଧ୍ୟ ଲାଗେ ବୁଝିଲେ ବନ୍ଧୁ। ତ ବନ୍ଧୁ ଆପଣଙ୍କୁ ଏକ କଥା ପଚାରୁଚି ଶୁଣନ୍ତୁ ଆପଣ ଯୋଉ ବିଶ୍ଵକପ୍ ବିଷୟରେ କହିଲେ ବୁଝିଲେ ତ ଆପଣ ତ ଜାଣିଛନ୍ତି ଉଣେଇଶ ପଚାଶ ରେ ବୁଝିଲେ ଉଣେଇଶପଚାଶ ମସ୍ ସିଆରେ ଆମ ଭାରତକୁ ମଧ୍ୟ ଆୟୋଜିତ କରିବା ପାଇଁ ଡକା ହୋଇଥିଲା ବୁଝିଲେ। ଭାରତ ଦଳକୁ ଫୁଟୁବଲ ଖେଳିବା ପାଇଁ କିନ୍ତୁ ଅର୍ଥ ନ ଆଜ୍ଞା କିନ୍ତୁ ଅର୍ଥ ଥିବା ହେତୁ ବୁଝିଲେ ଆମ ଦଳ ଯାଇପାଇଲା ନାହିଁ ବୁଝିଲେ।
ତ ଆପଣ କଣ ମତେ କୁହନ୍ତୁ କଣ ସେତୋବୋଳେ ଯଦି କିଛି ଅର୍ଥ ଯୋଗାଡ କରି ଆମ ଦଳକୁ ପଠେଇଥାନ୍ତେ ତାହେଲେ ଆମ ଦଳ ମଧ୍ୟ ବିଶ୍ଵକପ ର ଚା ଲିଷ୍ଟରେ ରହିଥାନ୍ତା ବୁଝିଲେ ନା।
ଆଜ୍ଞା। ନାଇଁ ଆ ଶୁଣନ୍ତୁ ହାଲୋ ସେ ପରିସ୍ଥିତି ବିଷୟରେ ଆମେ ବିଶେଷ କିଛି ଜାଣିନେ ଆମେ ଏବଂ ସେ ପରିସ୍ ସ୍ଥିତି ବିଷୟରେ ଏତେ ଆକଳନା ଆମେ କରିପାରିବା ନାହିଁ ବୁଝିଲେ କି। ତ ଆମେ ବର୍ତ୍ତମାନ ଆମ ଖେଳ ପ୍ରତି ଆମକୁ ଧ୍ୟାନ ଦବାକୁ ପଡ଼ିବ। ଖାସ କରି ଆମ ସରକାରଙ୍କ ପ୍ର ସରକାରଙ୍କୁ କାରଣ ଦେଖନ୍ତୁ। ଖେଳ ହେଲା ଏମିତି ଏକ ଦିନ୍ସ। ମାନେ ଏଥିରେ ନ ଦେଖିଲେ ବି କିଛି ନାହିଁ କିନ୍ତୁ ଏଥିରେ ସବୁ ଅଛି ଦେଖିବାକୁ ଗଲେ। କାରଣ ଏହା ଆମ ଦେଶକୁ ବିଶ୍ୱସ୍ତରରେ ରିପ୍ରେଜେଣ୍ଟ କରିବ ବୁଝିପାରିଲେ ଉପସ୍ଥାପନ କରିବ। ଆମ ଦେଶର ପ୍ରତିଭା ବାହାର ଦେଶରେ କାରଣ ଦେଖ ଦେଖନ୍ତୁ ଆମେ ଆମେ ଆମେ ଭାରତରେ ରହୁଛେ ଆମେ ଅନ୍ୟ ଦେଶର ଖେଳାଳି ଯାହା ମହାନ ଖେଳାଳି ହେଇଛନ୍ତି ଫୁଟବଲରେ ହଉ କିଛି ବ୍ୟାଡମିଣ୍ଟନରେ ରଜତ ଫେଟରର ହଉ କି ଡି କୋଭେ ହଉ କି ଫୁଟବଲ ରେ ରୋନାଲ୍ଡୋ ହୁଅନ୍ତୁ କି ମେସି ହୁଅନ୍ତୁ ତାକୁ ଆମେ କାହିଁ ପସନ୍ଦ କରୁଛେ କାରଣ ସେ ତାଙ୍କ ଖେଳରେ ପାରଙ୍ଗମତା ହାସଲ କରିଛନ୍ତି ବୁଝିଲେ କି ଫୁଟୁବଲ କହ ପରୀ ଖେଳ ଯାହା ଶୁଣନ୍ତୁ ଯାହାକୁ ମାନେ ଏକ ଦେଶ ମାନେ ତାଙ୍କ ସିଷ୍ଟମ ବ୍ୟବସ୍ଥା ଅଲଗା ଆମ କ୍ରିକେଟ କ୍ରିକେଟରେ କଣ ଗୋଟାଏ ଦେଶ ଖେଳିବ ଦେଶ ପ୍ରତି କିନ୍ତୁ ଫୁଟବଲ ରେ ସେମିତି ନୁହେଁ ଫୁଟବଲ ଆପଣ ଗୋଟେ କ୍ଲବ ପଟୁ ବି ଖେଳିପାରିବେ ମାନେ ବାହାରକୁ ଯାଇ ତା ଦେହରେ କି କିଛି ମାନେ ଅସୁବିଧା ନାହିଁ ଯେ ଆପଣ ଯୋଉ କହିପାରିବେନି କି ଆମର ଦେଶ ବିରୋଧୀ କାରଣ ଯଦି ଆମ ଗୋଟେ ପ୍ଲେୟାର ବି ନାଁ କଲା ଶୁଣନ୍ତୁ ଆମ ଗୋଟେ ପ୍ଲେୟାର ନା କଲେ ସେ ପୃଥିବୀରେ ଗୁଞ୍ଜିବ ଆଜ୍ଞା
ଆଜ୍ଞା ନା ଆପଣ ତ ଜାଣିଛନ୍ତି ଆପଣ ଯାହା କହିଲେ ମୁଁ ଆପଣଙ୍କ କଥାରେ ସହମତ କିନ୍ତୁ ଆପଣ ବର୍ତ୍ତମାନ ଯୋଉ ମେସି ଆସିଥିଲେ ଆପଣ
ଶୁଣନ୍ତୁ ଆମେ ବିଷୟରେ ଆଉ ପରବର୍ତ୍ତୀ ଇଏରେ ଆଲୋଚନା କରିବା ବୁଝିଲେ ରଖୁଛେ।
ଆଜ୍ଞା ହଉ ଠିକ୍ ଅଛି ବନ୍ଧୁ ହଉ।